ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଛି ତମେ କଁ କଉଚ?
ମୁଁ ଏଇଠି ବସିଥିଲି ତମେ?
ମୁଁ ବି ବସିଛି ଆଉ ତମେ ଏବେ କଣ ପ
ନା ମୁଁ ପଢାପଢି ସରିଲାଣି ତମର?
ମୋର ଜଷ୍ଟ ପିଜି କମ୍ପ୍ଲିଟ କରିଛି ଦି ମାସ ହବ।
ଆଚ୍ଛା ଭଲ ମୋର ଗ୍ରାଜୁଏସନ୍।
ଗ୍ରାଜୁଏସନ କମ୍ପ୍ଲିଟ କରିକି ଏବେ କଣ କରୁଛ?
ଏବେ କିଛି କରୁନି ଏ ବର୍ଷ ହେଇ ମୋର ଗ୍ରାଜୁଏସନ୍ ସଇଲା।
ଓହୋ ଏବେ ସରିଲା କୋଉଠି କରୁଥିଲ?
ଏଇଆମ ଲୋକାଲ କଲେଜ ପାଖରେ।
କୋଉଠି?
ଭଲ ତମେ ଟିଚର ହବ ଆଉ ଟିଚର ନହେଲେ ଲେକ୍ଚର। ଆ ଲେକ୍ଚର୍ ହେବ ଆଉ ନା।
ଚାଲିଛି ତ ସେଇବେ ଯୋଜନା ରେ ଆଉ।
ଖିଆ ପିଆ ସାରିଲେଣି ତ? ହଁ।
ହଁ ଖିଆ ପିଆ ସରିଲାଣି। ତମର?
ଆସି ଏ ଯଉ ଖରା ଆଉ ଗରମ ହଉଛି ଆ ଠାରୁ କେମିତି ସୁରକ୍ଷା ରହିପାରିବ କହିଲ ଗରମ ଠାରୁ? ଏବେ ଯୋଉ ଖରାରେ ଯୋଉ ଗରମ ହେଉଛି।
ଆମେ ତ ଏଠି ମାନେ ଗାଁରେ ରହିକି ବି ଏତେ ଗରମ ଯେ ସହରରେ କେମିତି ରହୁଚନ୍ତି ଖାଲି ଭାବୁଛି।
ଏ ଯୋଉ ବର୍ଷା ବର୍ଷା ଟା ତ ଏ ଜମାରୁ ହଉନି ପ୍ରାୟ ଭଲସେ। ଆଗେ ଯେତିକି ହ ହଉଥିଲା ବର୍ଷା ନହବାର କାରଣ ଟା କଣ?
ଏବେ ଗୋଟେ ଯୋଉ ଆସ୍ ସିଛି ହଁ ଜାଣିଛି ଏଲନିନୋ କଣ ଗୋଟେ ଆସିଛି ସେ ସେଥିଲାଗି ଏ ଯୋଉ ହୁଁ ସେଥିଲାଗି ବର୍ଷା ଟା ବେଶୀ ହଉନି। ଆମ ସାଇଡ ରେ ତ ଫସଲ ବି ନଷ୍ଟ ହେଇଯାଉଚି ବର୍ଷା ହଉନି ବୋଲି। ସବୁ ଖରାରେ ମରିଯାଉଚି। ବହୁତ ଫସଲ ସବୁ ଆମର ହୁଏ।
ବର୍ଷା ନହବାର ଆଉ ଗୋଟେ କାରଣ ବି ଅଛି ଗଛ। ଯଦି ଗଛ ନ କାଟିକି ଗଛ ଲଗା ଛି ମୁଁ ହଁ ଯଦି ଗଛ ନ କାଟିକି ଗଛ ଲଗାଯାଏ ତାହେଲେ ଆଗ ମାନେ ପୃଥିବୀର ତାପମାତ୍ରା ଟା କଣ ସନ୍ତୁଳିତ ତ ହେଇକି ରହିବ ଏବେ ନା ବହୁତ ଉତ୍ତାପ ହଉଚି। ବହୁତ ଗରମ ହଉଚି ପଇଁଚାଳିଶ ଡିଗ୍ରୀ ତାପମାତ୍ରା।
ଗଛ ତ ସବୁ ପ୍ରାୟ କାଟି ଦଉଚନ୍ତି।
ଏବେ ଏମିତି ହେଇଯାଇଚି ଖରା ଦିନେ ଖରା ଯେମିତି ହଉଚି ଶୀତ୍ ଶୀତ ଦିନେ ସେତିକି ଶୀତ ହଉନି ବର୍ଷା ଦିନେ ସେତ ତିକି ବର୍ଷା ବି ହଉନି ଋତୁ ପୁରା ବ ବଦଳି ଯାଉଛି ବର୍ଷା ଦିନେ ଖରା ହଉଛି ଶୀତ ଦିନେ ଆ ଶୀତ ଦିନେ ବର୍ଷା ବର୍ଷା ହଉଚି।
ହଁ।
ଋତୁ ପ
ଶୀତ ତ କହିବାକୁ ଗଲେ ହଉନି ଟୋଟାଲ।
ତମକୁ କୋଉ ଋତୁ ଟା ଭଲ ଲାଗେ ବେଶୀ?
ମତେ ବେଶୀ ଯୋଉ ଶୀତର ଲାଷ୍ଟ ଲାଷ୍ଟରେ ଯୋଉ ବସନ୍ତ ଋତୁ କହନ୍ତି।
ବସନ୍ତ ଋତୁ ହଁ ମତେ ବର୍ଷା ଋତୁ ବହୁତ ଭଲ ଲାଗେ।
ହୁଁ ମତେ ବସନ୍ତ ଋତୁରେ ଯୋଉ ଗଛର ପତ୍ର କଅଁଳୁଥିବ ପତ୍ର ଝଡା ଦେଇକି ଫୁଲ ହଉଥିବ ନୂଆ ନୂଆ ସେଇଟା ବଢିଆ ଲାଗେ।
ସେଇ ସମୟ ଟା ବହୁତ ଭଲ ଲାଗେ ମତେ ବର୍ଷାର ଦିନ ଟା ବହୁତ ଭଲ ଯୋଉଟା କି ସେ ଯୋଉ ପାଣି ସେ ପାଣିରେ କାଗଜର ଡଙ୍ଗା କରିକି ଯୋଉ ଛୋଟବେଳେ ଆମେ ଭସାଉନା। ବର୍ଷା ହେଲା ମାନେ କାଗଜର ଡଙ୍ଗା ହିଁ ଭସା ଯିବ।
ହଁ ଆମର ବି ବହୁତ। ଭସା ହୁଏ ଆମେ ହଷ୍ଟେଲରେ ରହିକି ବି ଭସାଉ ଡଙ୍ଗା। ବର୍ଷା ହେଲେ ଡଙ୍ଗା କରିକି ନେଇକି ଭସଉ।
ସେ ସ୍କୁଲ ସମୟରେ ଖାତାରୁ କାଗଜ ଚିରିିକିନା ଡଙ୍ଗା ବନେଇ କି ଭସେଇବାର ବି ଯୋଉ ମଜା ସେ ମଜା ଏବେ ଆଉ ନାହିଁ। ବହୁତ ଭଲ ଲାଗେନା ସେଇ ଦିନ ସବୁ। ଯେମିତି ଋତୁ ବଦ ବଦଳୁଛି ଆମର ଟୋଟାଲି କେତେଟା ଋତୁ? ଛଅଟା ଆମର ଛଅଟା ଋତୁ ର ନା ଜାଣିଛ ନା?
ମାନେ ଇଏ ଲାଗେ।
ମୁଁ କହିଲି ଆମର ସେ ଛଅଟା ଋତୁ ଅଛି ଛଅଟା ଋତୁଙ୍କ ନାଁ ଜାଣିଛ ନା?
ଆମ ତ କିନ୍ତୁ ଏବେ ଧରା ଯାଉ ତିନିଟା ତିନି ଭିତରେ ହେଇଯାଉଛି ହଁ। ମୋ ପଟେ ବର୍ଷ ତାପରେ ଶରତ ହେମନ୍ତ ଶୀତ ବସନ୍ତ ତା ଦେହରୁ ଶରତ ହେମନ୍ତ ବସ ନ୍ତ ମାନେ ଏତେ ହଁ କହିଚି ଶୀତ ବସନ୍ତ। ନା କହିନି ନା କହିଛି ଶୀତ ତାପରେ ବସନ୍ତ।
ହଁ।
ଆରେ ଯୋଉ ଋତୁ ଛଅଟା ରହିଲା ତା ଦେହରୁ ତିନିଟା ଆମର ଯୋଉ ଶର ତ ହେମନ୍ତ ବସନ୍ତ ଏଇ ତିନିଟାକୁ ଆଉ ମାନେ କଣ କଣ କହିଲ ଏତେ ବି ଧରା ଯାଉନି। ସିଏ ସେଇ ଗ୍ରୀଷ୍ମ ବର୍ଷା ଆଉ ଶୀତ ରେ ଭିତରେ ହିଁ ଇଏ ହୁଏ ହୁଁ।
ସେ ଛଅ ଋତୁ ଟା ସେଇଥିରେ ହିଁ ସେ ତିନି ଋତୁ ଭିତରେ ହିଁ ଯାଏ।
ହଁ।
ଆଚ୍ଛା ଗୋଟେ ମାସ କୁହନ୍ତି କି ଗୋଟେ ମାସ ଦି ପ ପକ୍ଷ ବୋଲିକି ସେ ଦୁଇଟା ପକ୍ଷ ନାଁ ଜାଣିଚ?
ହଁ ଗୋଟେ କୃଷ୍ଣପକ୍ଷ ଆଉ ଗୋଟେ ଶୁକ୍ଲପକ୍ଷ।
ଆଚ୍ଛା ଗୋଟେ ପକ୍ଷ କେତେ ଦିନି?
ପନ୍ଦର ଦିନି।
ହଁ ଗୋଟେ ପକ୍ଷ ପନ୍ଦର ଆମର ଯୋଉ କୁହନ୍ତି କି ଅଧି ବର୍ଷ ହୁଏ? ନାଇଁ ଅଧି ବର୍ଷ ଅଧି ବର୍ଷ କେତେ ବର୍ଷରେ ଥରେ ହୁଏ?
ଅଧି ବର୍ଷ ଟା ଆମର ପ୍ରତି ଚାରି ବର୍ଷରେ ଥରେ ହୁଏ। ଆଉ ସେଇ ବର୍ଷଟା ଆମର ଫେବୃଆରୀ ମାସଟା ଗୋଟେ ଦିନ ମାନେ ବଢିଯାଏ ଅଠେଶିଆରୁ ଅଣତିରିଶି ହେଇଯାଏ।
ଅଠେଇଶି ଦିନ ବଦଳ ନା ଅଣତିରିଶି ଦିନ ହୋଇଥାଏ।
ଅଣତିରିଶି ଦିନ ହୋଇଥାଏ।
ଯା ମାନେ ଯାହାର ଜନ୍ମଦିନ ଫେବୃଆରୀ ଅଣତିରିଶରେ ସେ ଚାରି ବର୍ଷ ଅପେକ୍ଷା କରିବ। ତା ଜନ୍ମଦିନ ପାଳନ କରିବାକୁ।
ହଁ।
ନା ସମସ୍ତଙ୍କ ଜନ୍ମଦିନ ବର୍ଷରେ ଥରେ ଆସେ କିନ୍ତୁ ତା ଜନ୍ମଦିନ ଚାରି ବର୍ଷରେ ଥରେ ଆସିବ।
ନା ଏମିତି ବି ଧରାଯାଇ ପାରିବ ଯୋଉ ତିଥି ଅନୁସାରେ ଗୋଟେ ଧରନ୍ତି।
ହଁ ତିଥି ଅନୁସାରେ ଗୋଟେ ଧରନ୍ତି ଆଉ ତାରିଖ ଅନୁସାରେ ଗୋଟେ ଧରନ୍ତି।
ତାରିଖ ଅନୁସାରେ ଧରନ୍ତି ସେମାନେ ସେଟାକୁ ହୁଏତ ତାରିଖ ଅନୁସାରେ ଧରିନ ପାରନ୍ତି ତିଥି ଅନୁସାରେ ଧରିବେ। କାହିଁକି ନା ସବୁ ବର୍ଷ ତ ଫେବୁଆରୀ ଅଣତିରିଶ ନ ଆସେ ନା
ସେ ଚାରି ବର୍ଷରେ ଥରେ ମାନେ ସେ ଚାରି ବର୍ଷ ପରେ ତ ଗୋଟେ ବର୍ଷ ହବ କି?
ନାଁ ଚାରି ବର୍ଷ ହବ।
ତ ସେ ତିଥି ଅନୁସାରେ ଭୁ
ତିଥି ଅନୁସାରେ ଧରିଲେ ସପୋଜ୍
ରଜ କୋଉ ମାସରେ ପଡେ ମୁ କହିଲି ରଜ କୋଉ ମାସରେ ପଡେ?
ରଜ ଆମର ତ ସବୁ ବର୍ଷ ଜୁନ୍ ମାସରେ ହିଁ ପଡେ।
ଜୁନ୍ ମାସ ଓଡ଼ିଆ ମାସରେ
ଓଡ଼ିଆ ମାସରେ ଆଷାଢ ଆଷାଢ। ହୁଁ ଆଉ ରଜ ସଂକ୍ରାନ୍ତି ଠାରୁ ଆଷାଢଟା ଷ୍ଟାର୍ଟ୍ ହୁଏ, ହୁଁ।
ହଁ ସେଇ ସେଇଦିନଠାରୁ ହିଁ ବର୍ଷା ଦିନ ଟା ଆମର ଆରମ୍ଭ ହୁଏନି ବର୍ଷା ଋତୁ ଆରମ୍ଭ ହୁଏ।
ଆଷାଢ ଋତୁ ଆରମ୍ଭ। ଆଉ ତମ ଜନ୍ମଦିନ କୋଉ ମାସରେ ପଡେ?
ମୋର ମୋର ସେଇଁ ଭାଦ୍ରବ ତମର?
ଭାଦ୍ରବ ମାନେ ଅଗଷ୍ଟ୍
ଅଗଷ୍ଟ୍ ତମର?
ମୋର ଫେବୃଆରୀ।
ଫେବୃଆାରୀ ମାସ ଆଚ୍ଛା ଫେବୃଆରୀ ମାସ ତେରେ ଆଉ ବି କିଛି ଦିନ ସବୁ ଥାଏ ପାଳନ କରାଯାଏ। ବୋହୁସ୍ ବୋହୁତ୍ ଦିନ ଥାଏ।
ଫେବୁଆରୀ ମାସରେ ଥାଏ ଗୋଟେ ଯୋଉ ଆମର ଅଗିପୂର୍ଣ୍ଣିମା ହୁଏ।
ହଁ ଅଗୀ ଅଗିରା ପୂର୍ଣ୍ଣମୀ ଯୋଉ ଦି ଯୋଉଦିନ ଠାରୁ କି ଗୀଷ୍ମ ଋତ ତୁର ଆଗମନ ପାଇଁ ପସ୍ତୁତି ଚାଲେ। ତା ପରଠାରୁ ଆମର ଦିନ ଆରମ୍ଭ ହୁଏ।
ହୁଁ -ହୁଁ।
ସେଦିନ ରାତିରେ ଅଗ୍ନି ଜଳା ହୁଏ। ତମେ ସେ ଓଷ୍
ହଁ। ଓଷା ମୁଁ ତ ପ୍ରାୟେ କରିନି ଗୋଟେ ଥର କି ଦି ଥର କରଚି। ଏ ବର୍ଷ ବି ଆମର ହେଇପାରିଲାନି ଆମର ଜଣେ ଜେଜେମାଙ୍କର ଡେଥ୍ ହେଇଯାଇଥିଲା। ମରି ଯାଇଥିଲେ ସେ ତ ଏ ବର୍ଷ ହେଇପାରିନି ଆର ବର୍ଷକୁ ଦେଖିବା ଆଉ।
ଆଚ୍ଛା ମନ୍ଦିର ଯିବ ତି ପୂଜାପର୍ବ ହୁଏ ମନ୍ଦିର ଯାଆନ୍ତି, ବୁଲିଆକୁ ଯାଆନ୍ତି। ଝିଅ ପିଲାଙ୍କ ସହିତ ମିସି
ଆଁ ବୋହୁତ୍
କୁହନ୍ତି କି ବାର ମାସରେ ତେର ପର୍ବ। ସେ ସବୁ ପର୍ବ ସବୁ ପାଳନ କର ତ?
ହଁ ସେମତି ସବୁ କିଛି ପାଳନ ହୁଏ, କିଛି କିଛି ପାଳନ ହେଇପାରେନି।
ହଁ ମ ଯୋଉ ଯେମିତି ଋତୁ ବିଷୟ କଥା ହଉଚେ, ଖରା ନାଇଁ ଗ୍ରୀଷ୍ମ ଋତୁରେ ଆମକୁ ଭଲ ଭଲ ଫଳ ମିଳିଯାଏ ଖାଇବାକୁ, ଆମ୍ବ ହେଲା ପଣସ ହେଲା, ତରଭୁଜ, ଏଗୁରା ସବୁ ମିଳିଛି, ସେମିତି ଶୀତ ଦିନରେ କି କିଛି ଫଳ ଅଛି ଯୋଉଟା କି ଆମକୁ ମିଳେ କେବଳ ଶୀତ ଦିନରେ ହିଁ।
ଶୀତ ଦିନରେ ମିଳେ ବରକୋଳି
ହଁ ଯୋଉ ବାରିରେ ଯୋଉ କୋ କୋଳି ଗଛ ଥାଏ, ସେ ଯୋଉ କୋଳି ହୁଏ
ଅହ ହଁ, ଗୋଟେ ବରକୋଳି ଆଉ ଯୋଉ, କମଳା ବି ହୁଏ, କମଳା ଲେମ୍ବୁ ବାଇରେ
ହଁ କମଳା, ଶୀତ ଦିନେ ଯଉ ସେ ଖଟା ଜିନିଷ ଗୁଡା ବେଶୀ ହୁଏ ନାହିଁ?
ଅ ହ।
ଆଉ ତାହେଲେ ବର୍ଷା ଦିନରେ ସେମତି କିଛି
ହଁ ବର୍ଷା ଦିନରେ ଆମର ଭଲ ପରିବା ପତ୍ର ହୁଏ।
ହଁ ବର୍ଷା ଦିନରେ ଭଲ ପରିବା ମିଳେ, ସତେଜ ଯଉ କହନ୍ତି ଯେ, ସତେଜ ଆଉ ତଟକା ପନିପରିବା, ସେଇଟା ଆମର ବର୍ଷା ଦିନେ ହିଁ ମିଳେ।
ସବୁ ଋତୁ ଆମ ପାଇଁ ଉପଯୋଗୀ ଖରା, ବର୍ଷା ଶୀତ ତିନିଟା ଋତୁ ହିଁ ଆମ ପାଇଁ ଆବତ୍ୟକ। ହଁ ଆମ ଏପଟେ ତ ବହୁତ ପରିବା ସ ଚାଷ ହୁଏ। ଯେମିତି କଲରା ହେଲା, ଭେଣ୍ଡି, ଜହ୍ନି, ପୋଟଳ ଆଉ ମୁଳା, ଏବେ ତ ଆମର ଧାନ ଲଗା ହେଇଚି, ଆଉ ଆଖୁ ଲଗା ହେଇଚି।
ଉଁ ହୁଁ।
ତମ ସେପଟେ
ଆମର ଏପଟେ ସବୁ ଫସଲ ହୁଏ, ଏବେ ଆମର ଚାଲିଚି କାକୁଡ଼ି, କଲରା ଆଉ ସେ ଭେଣ୍ଡି, ଏ ପୋଟଳ, ଜହ୍ନି
କଲରା ଏଗୁଡା ସବୁ ଶୀତ ଦିନରେ ହିଁ ଆମର ଏପଟେ ହୁଏ।
ନା ଆମର ଏଇ ଟାଇମ ରେ ବାହାରୁ, ମାନେ ତୋଳା ତୋଳି ହଉଚି।
ନା ଶୀତ ଦିନରେ ଆମର କାକୁଡ଼ି ହୁଏ, ଯେଉ ଶୀତ ଦିନ ସେ ଯଉ କାକୁଡ଼ିର ଯଉ ବାସ୍ନାଟା, ସେଇଟା ଆଉ କୋଉଠି ବି ମିଳିବନି।
ମତ ସେ ବାସ୍ନା ଟା ବହୁତ ଭଲ ଲାଗେ।
ମତେ ବି, ଆମର ଏବେ ସବୁ ଚାଲିଚି ନା ତୋଳା ତୋଳି, ସେ କାକୁଡିର ବାସ୍ନା ଆଉ ମାନେ ହାଇବ୍ରେଡ କାକୁଡ଼ି ରେ ନଥାଏ।
ନା ଯୋଉ ଦେଶୀର ଲଗା ହୁଏ ନା, ଯୋଉ ଶୀତ ଦିନରେ। ଦେଶୀ ବିଲାତି, ଦେଶୀ କାକୁଡି, ତାର ଗୋଟେ ବାସ୍ନା ହିଁ ଅଲଗା।
ବଢିଆ ଲାଗେ ପୁରା।
ହଁ, ଆମେ ଏପଟେ ସବୁ ଚାଷ ହୁଏ ନା, ଏବେ ତ ଆମର ଆଖୁ ଲଗା ହେଇଚି।